ହାଲୋ।
ଆରେ ଉଠଉନ।
ଟିକେ କଥାହୋଉନୁ ହଁ ହଁ କୁହ।
ଆ ଆପଣଙ୍କୁ ମୋ କଥା ଭଲ ସେ ଶୁବୁଚି?
ହଁ ହଁ।
ଆ ମୁଁ ଆପଣଙ୍କ ଆପଣ ଏବେ ପୁରା ଫାଙ୍କା ଅଛନ୍ତି ତ?
ହଁ ଫାଙ୍କା ଅଛି।
ମୁଁ ଆପଣଙ୍କ ସହିତ ଟିକେ କଥା ହେଇଥାନ୍ତି ପା।
ହଁ କୁଅ।
ମୁଁ କହିଲି କି ଏଇ ରାମ ନବମୀରେ ମାନେ ଏଇଠି ତ ମାନେ ଏଇ ବ ଏଇ ଏଠି ତ ସହରରେ ମୁଁ ସବୁବେଳେ ପାଳୁଚି। ହେଇ ରାମ ମନ୍ଦିର ଯାଏ ଆମ ଘର ମାନେ ମୁଁ କଣ କରେ ନା ସକାଳେ ଆମ ଘର ପାଖରେ ଯୋଉ ରାମ ରାମଙ୍କ ମନ୍ଦିର ଅଛି ସେଠି ଯାଏ। ତାପରେ କଣ କରେ ନା ରାତିରେ ଏଇ ଯୋଉ ଆମର ଗୋଟେ ବଡ ରାମ ମନ୍ଦିର ଅଛି ଅଛି ସେଇଠିକି ପଳାଏ ମୁଁ କହୁଥିଲି କି ଏଥର ଟିକେ ଯାଆନ୍ତି ସେଇ ଭଦ୍ରକ ଆଡେ ଟିକେ ବୁଲିକି ଆସନ୍ତି। ବୁଝିଲେ?
ଆମର ସେଠି ଭଦ୍ରକରେ ଭଲ ହୁଏ ରାମନବମୀ। ଲୋକମାନେ ଭୋକିଲା ରହିବେନି ସମସ୍ତେ ବି ମାଗଣାରେ ଖାଇପାରିବେ। ଶାନ୍ତି ଶୃଙ୍ଖଳାରେ ବି ଦେଖିପାରିବେ
ଓହୋ ଏତେ ମାନେ ଲୋକ ହୁଅନ୍ତି ମୁଁ ଟିଭିରେ ଦେଖିଚି ଏତେ ଲୋକଙ୍କ ପାଇଁ ଖାଇବାର ଆୟୋଜନ ହେଇଥାଏ?
ହୁଁ। ମାନେ କେହି ଫେରିବେନି ଭକ୍ତ ସମସ୍ତେ ଖାଇପାରିବେ।
ମାନେ ଏଇ ଯୋଉ ଭାତ ଡାଲମା ହେଇଥାଏ, ନା କଣ?
ଭାତ ଡାଲମା ମିକଶ୍ଚର ତରକାରୀ ମାନେ ହେଇଥାଏ। ଆଉ ଥାଏ ଯଉ ଆମର ତରୁଭୁଜ ଦିଆଯାଏ, କୋଉଠି ଟିଫିନ୍ ଦିଆଯାଏ। ଆଉ ଲସି ଫସି ଦିଆଯାଏ।
ଓହୋ ମାନେ ସମସ୍ତେ ମାନେ ହିନ୍ଦୁ ମାନେ ସବୁ ଦିଅନ୍ତି ଆଉ ନା କଣ?
ହଁ ହଁ।
ଯା ହଉ ଗୋଟେ ଭଲ ହେଲା, ମୁଁ ଭାବୁଥିଲି ଯିବାକୁ ଆପଣ କେବେ ରାମନବମୀରେ ଯାଇଛନ୍ତି ବୁଲିବାକୁ ଭଦ୍ରକ?
ହଁ ଯାଇଛି ବହୁତ ଲୋକ ସେଠି ଯିବା ପାଇଁ ମାନେ ସ୍ତ୍ରୀ ଲୋକମାନେ ବହୁତ କଷ୍ଟ ବହୁତ ଲୋକ ହୁଅନ୍ତି ତ ମାନେ ଯିବାଟା ବହୁତ କଷ୍ଟ ହୁ
ହଁ ଲୋକ ହୁଅନ୍ତୁ ହେଲେ ଯଦି ଭଗବାନଙ୍କର ଡାକରା ଅଛି ତାହେଲେ ବୁଲିକି ଆସିହବ। ମୁଁ ବି ସେଇଆ ଭାବୁଚି। ମୁଁ ବି ସେଇଆ ଭାବୁଥିଲି କି ଯାଇଥାନ୍ତି ଟିକେ ହଉଚି ବୁଲି ଦେଇକି ଆସିଥାନ୍ତି ମାନେ ଲସି ବି ଲୋକ ମାନେ ମାଗଣାରେ ଦିଅନ୍ତି ପିଇବାକୁ।
ହୁଁ ହୁଁ।
ଓହୋ ମାନେ କିଏ ଦାତା ଦଉଥିବେ ଆପଣ
ହଁ ଲସି ପିଇଚି ମ ତରଭୁଯ ଦିଆଯାଏ ଆଉ ପଣା ବି କରିକି ଦିଆଯାଏ ମାନେ ସାଧାପଣା। ବିଭିନ୍ନ ପ୍ରକାର ହଁ ବେଲ ପଣା ଦିଆଯାଏ ଦହି ପଣା ବି ଦିଆଯାଏ।
ଓହୋ ଦହିପଣାରେ ସବୁ କଣ କଣ ପଡିଥାଏ?
ଦହି ପଣାରେ ଯୋଉ ଆମର ନଡ଼ିଆ କଦଳୀ ଆଉ ଗୋଲମରିଚ ଏମିତି।
ହଁ ଆଚ୍ଛା ଆଚ୍ଛା ଦହି ପଣା ରେ ବି ମାନେ ଏତେ ଭଲସେ ଦିଅନ୍ତି ବେଲ ପଣା ତା ଖାଲି ବେଲ ପଣାରେ ଚିନି ପକେଇକି ଦେଇ ଦିଅନ୍ତି ନା ବେଲ ପଣରେ ବି କଦଳୀ ମାନେ ଆମ
କଦଳୀ ହଁ ହଁ ହଁ ତା ଦେହରେ ବି ପଡେ କଦଳୀ ନଡିଆ ସବୁ ପଡିକିି ହୁଏ।
ଆଉ ସାଧା ପାଣି ସେଠି ଦିଅନ୍ତିନି?
ହଁ ସାଧା ପାଣି ଯିଏ ଯାହା ଚାହିଁଲା ସବୁ ଦିଆ ହଉଥିବ ଦି ସାଇଡ ରେ ଦିଆ ହଉଥିବ ଲୋକମାନେ ବି ଖାଉଥିବେ।
ଓହୋ ମାନେ ତ କ। ଆଚ୍ଛା ଆଚ୍ଛା ମାନେ ମୁଁ ବୁଝିଲି ମାନେ ଦି ରୋଡ ରେ ପୁରା ସେ ରୋଡ ଟା ବନ୍ଦ ଥିବ ନା ସେଇଦିନ। ତ ପୁରା ରୋଡ ଯାକରେ ଦି ସାଇଡ ରେ କିଛି ନା କିଛି ମାନେ ଧର। ତ ସାଧା ପାଣି ହେଲା ଗୋଟେ ଷ୍ଟଲ ଆଉ ଗୋଟେ ଫଳ ରସ ଗୋଟେ ଷ୍ଟଲ ଜୁସ ଗୋଟେ ଷ୍ଟଲ। ଆଉ ହଉଛି ମାନେ ଦହି ପାଣି। ଓହୋ ଷ୍ଟଲ ମୁଁ ତ ସେଦିନ ମୋର ଟୋଟାଲ ଓଷା। ତ ସେଥିପାଇଁ ମୁଁ ସେଦିନ ଗଲେ ବି ମୁଁ କଣ କରିବି ନା ଖାଲି ପାଣି ଯୋଉଠି ଦିଆହଉଥିବ ସେ ଠି ପିଇବି ଅବଶ୍ୟ ଘରୁ ବି ପାଣି ନେଇଥିବି ବୁଝିଲେ ଚଳିବ ତ?
ହୁଁ ହଁ ଚଳିବ ସେଠି ବି ବିନା ପିଆ ସେ ଦିନଟା ପିଆଜ ରସୁଣର ବିନା ପିଆଜ ରସୁଣର ହେଇଥାଏ।
ନାଇଁ ନାଇଁ ଯେହେତୁ ରାମ ନବମୀ ତ ବିନା ପିଆଜ ରସୁଣ ହିଁ ହବ ଯେ ହେଲେ ମୋର ସେଦିନ ପୁରା କାଷ୍ଟା। ମାନେ କାଷ୍ଟା ପାଣି ଖାଲି ପିଇବି ତ କିଛି ଖାଇବିନି କାରଣ ପାଣି ନ ପିଇଲେ ମୁଁ ଟିକେ ବେହୋସ ହେଇକି। ପଡିଯାଏ ତ ଦେହ ଭଲ ରୁହେନି ସେଥିପାଇଁ ବୁଝିଲେ? ହଁ ସେ ଆଉ ମୁଁ ସେଦିନ ସକାଳୁ ଗଲେ। ଭଲ ହବ ନା ସେଦିନ ତିନିଟା ବେଳକୁ ଗଲେ ଠିକ ହବ?
ନାଇଁ ସକାଳୁ ଗଲେ ଭଲ ହବ କାହିଁକି ନା ତମେ ଦୂରରୁ ଅଛ ଦୂରରୁ ଆସିବ ନିହାତି ତିନି ଘଣ୍ଟା ଲାଗିବ। ସେଠି ଚାରଟା ଚାରଟା ସୁଦ୍ଧା ଆଜି ପହଞ୍ଚିବାକୁ ପଡ଼ିବ ନା ଭଦ୍ରକରେ? ଚାରିଟା ବେଳଠୁ ଆରମ୍ଭ ହବ?
ଆଚ୍ଛା ଆଚ୍ଛା ଆରମ୍ ଚାରିଟା ବେଳକୁ ଆରମ୍ଭ ହବ ମାନେ ସେଇ ମାନେ ସେଇ ହଁ ଦୁଇ ତିନି ଦିନ ଭଦ୍ରକ ସହର ପୁରା ବନ୍ଦ ଥାଏ କି?
ହୁଁ ଟୋଟାଲି ବନ୍ଦ ଦୋକାନ ଫୋକାନ ସବୁ ବନ୍ଦ।
ଆଚ୍ଛା ଦୋକାନ ବି ବନ୍ଦ କିଛି ଯଦି କିଏ ମାନେ ଭଲ ମନ୍ଦରେ କିଣା କିିଣି କରିବ ସେ କିଣି ପାରିବନି।
ନାଇଁ ନାଇଁ କୌଣସି ଦୋକାନ ଖୋଲାନି କେବଳ ମେଡିସିନ ଦୋକାନ ଟା ଖୋଲା ଆଉ ସବୁ ବନ୍ଦ।
ଓହୋ। ଆଉ ମାନେ ଯୋଉ ଅଛନ୍ତି କଣ କହିଲେ ଯୋଉ? ମେଳା ପଡେ ଯୋଉ ସେ ମେଳା ବି ବନ୍ଦ ଥାଏ ନା ପଡେ?
ଯୋଉ ମୀନା ବଜାର ପଡେ ନା ସେଗୁଡା ପଡେନି ଖାଲି ଯାହା ଆମର ଖାଇବା ଷ୍ଟଲ ଗୁଡ଼ା ପଡେ।
ଓହୋ ମାନେ ଲୋକ ଯାହା ଖାଇବା ଷ୍ଟଲ ମାଗଣାରେ ପ ପକାନ୍ତି ନା ଏମିତି ଚାଟ ନାଇଁ ଚାଟ୍ ଗୁପଚୁପ୍ ହେରିକା ପଡେନି?
ହଁ ପଡେ ବିନା ପିଆଜ ରସୁଣ। ସବୁ ତିଆରି ହଁ ସବୁ ବିଭିନ୍ନ ପ୍ରକାର ତମେ ଯାହା ଖାଇପାରିବ?
ଓହୋ ଆପଣ ବି ଖାଆନ୍ତି ତ ସେଇଠି ଯାଇକି?
ହଁ ହଁ।
ହଁ ମୁଁ ବି ସେଇଆ ହିଁ ଭାବୁଥିଲି କି? ହଉଛି ମାନେ ସବୁ ବିନା ପସୁଣ ଖାଇବା ତ ଯେତେ ଯାହା ହେଲେ ବି ପଡୁଥିବ କାରଣ ମୁଁ ସିନା ଖାଇବିନି କାଶ ଟା ଅଛି ମୁଁ ସିନା ଖାଲି ପାଣି ପିଇକି ରହିଯିବି ହେଲେ ମୋ ସହିତ ଯୋଉ ଛୁଆ ମାନେ ଯାଇଥିବେ କି ମାମା ମାନେ ଯାଇଥିବେ। ସେମାନଙ୍କର ତ ବୟସ ଅଧିକ ହେଇଗଲାଣି ଆଉ ଛୋଟ ଛୁଆ ମାନଙ୍କର ତ ବୟସ ବହୁତ କମ। ତ ସେମାନେ ତ ନିଶ୍ଚିନ୍ତ ଟିକେ ଖାଇବେ ନା ଯେତେ ଯାହା ହେଲେ ବି ବୁଝିଲେ?
ହଁ ହଁ ନିହାତି।
ହୁଁ ତ ସେଙ୍କ କଥା ଟା ବି ବ୍ୟବସ୍ଥା ଟା କରିକି ଯିବାକୁ ପଡିବ ନା ନାଇଁ? ତ ଗାଡି ଫାଡି ନେଲେ ଟିକେ ଦୂରରେ ରଖିବାକୁ ପଡିବ ବୋଧେ ଚାଲିକି ଗଲେ ଭଲ ହବ।
ହୁଁ। ସେଠି ଗାଡି ରଖିଲେ ତିନି କିଲୋମିଟର ଭିତରେ ଚାଲି ଯିବାକୁ ପଡିବ?
ଆଚ୍ଛା ଆଚ୍ଛା ତ ଗାଡି ରଖିବା ବି ବୋହୁତ ଅସୁବିଧା ହୋଉଥିବ କାରଣ ବୋ ବୋହୁତ ଗାଡି ବି ଥିବ ନା ହଁ ତ ହୋଉଚି। ଏଇ ମାନେ ଏମିତି ବସ୍ ଫସ ରେ କି ଏମିତି କାର ରେ ଗଲେ ପାଞ୍ଚ ଛଅ କିଲୋମିଟର ପଛକୁ ରଖିଦେଲେ ଟିକେ ସୁବିଧାରେ ରଖି ପାରିବି ନହେଲେ ନା ହଁ ମୁଁ ସେ ହିଁ ଭାବୁଥିଲି ଆପଣ ଏଇଟା ଗୋଟେ ଭଲ କଥା ଜଣେଇଦେଲେ ମତେ କି ଏମିତି ହୁଏ ବୋଲି। ଆଉ ସେଠି ଲୋକ ମାନେ ଭଲରେ ମାନେ ସ୍ତ୍ରୀ ଲୋକଙ୍କର ଅଲଗା ଲାଇନ ପୁରୁଷ ଲୋକଙ୍କର ଅଲଗା
ପୁରୁଷ ଲୋକଙ୍କ ପାଇଁ ଅଲଗା ଲାଇନ୍ ନାଇଁ ନାଇଁ ନାଇଁ ପୁରୁଷ ଲୋକଙ୍କର ଅଲଗା ସ୍ତ୍ରୀ ଲୋକ ମାନଙ୍କ ପାଇଁ ଅଲଗା।
ଆଚ୍ଛା ଧର ମୁଁ ମୁଁ ଗଲି ମୋ ପରିବାର ଧର ମୋ ସ୍ୱାମୀ ଧର ଗଲେ ତ ହୋଉଚି ମାନେ ଏ ମୋ ସ୍ଵାମୀ କଣ ଅଲଗା ଲାଇନ ରେ ଯିବେ ମୁଁ ଅଲଗା ଲାଇନ
ହଁ ହଁ ସେମିତି ଅଛି ହଁ।
ହୁଁ ହୁଁ ଫୋନ ଫୋନ ବି ଟିକେ ସମ୍ଭାଳିକି ରଖିବାକୁ ପଡିବ କାରଣ ଯଦି କିଏ ହଜିଗଲା ହଁ ତ ମାନେ ପିଲାଛୁଆଙ୍କୁ ତ ନେଇକି ଗହଳିରେ ଦେଖିବା ମୁଁ ଭାବୁଚି ପିଲାଛୁଆଙ୍କୁ ନେଇକି ଯିବି ନା ଆପଣ ଘରେ ପିଲାଛୁଆଙ୍କୁ ଛାଡି ଦେଇକି ଯିବି ଆମେ ସେଇଆ ହିଁ କରିବା ବୁଝିଲେ ବୁଝିଲେ ଶୁଭା ସୁଭା ହୋଉଚି ତ?
କିଛି ଅସୁବିଧା ନାହିଁ ପିଲା ଛୁଆଙ୍କୁ ନେଲେ ବି ଅସୁବିଧା କିଛି ନାହିଁ।
ହଁ ମୁଁ ଭାବୁଥିଲି କି ମୁଁ ଆପଣଙ୍କ ଘରେ ସବୁ ଛୁଆ ପିଲାଙ୍କୁ ଛାଡି ଦେଇକି ଆମେ ସବୁ ବଡ ମାନେ ଯାଆନ୍ତେ। ନହେଲେ ଦେଖିବା ନହେଲେ ତାଙ୍କୁ ବି ନେଇଯିବା ସେମାନେ ବି ଟିକେ ବୁଲିକି ଆସନ୍ତୁ ଠାକୁ ଠାକୁରଙ୍କ ଜାଗା ତ କଣ।
କିଛି ଅଶୁବିଧା ନାହି କିଛି ଅସୁବିଧା ନାାଇଁ ଆରାମରେ ଯାଇପାରିବ ପିଲା ଛୁଆଙ୍କୁ ନେଇକି ବୁଲେଇ ଆଣିପାରିବ।
ତାହେଲେ ସେଇୟଆ କରିବି କାରଣ ପିଲାଛୁଆଙ୍କୁ ନେଇକି ବୁଲେଇି ଗଲେ ଅସୁବିଧା କିଛି ନାହିଁ ଯେ ଇଏ କଣ ହୋଉଚି କହିଲେ ଛୁଆ ଗୁଡା ବୋହୁତ ଦୁଷ୍ଟ।
ପିଲା ନେଲେ କିନ୍ତୁ ଏଇଆ ଚାଲିକି ଯାଇପାରିବେନି ବୋହୁତ ଦୂର।
ହଁ ପିଲା ନେଲେ ସେମାନେ ଗୋଡ ତାଙ୍କୁ ଟେକିକି ଧରିକି ନେବାକୁ ପଡିବ ଆଉ କାରଣ ସେମାନେ ଛୋଟ ଛୋଟ ଛୁଆ ନା ସେମାନଙ୍କ ଆମ ଭଳିଆ ଚାଲିପାରିବେ ଆମକୁ ଏତେ କଷ୍ଟ ହୁଏ ତାଙ୍କୁ ହବନି ନା। ଆଇସ୍କ୍ରିମ ଦୋକାନ ତ ଥିବ?
ହଁ ଆଇସ୍କ୍ରିମ
ହଁ ହଁ ମୁଁ ଛୁଆଙ୍କୁ ନେଲେ ଆଇସ୍କ୍ରିମ ଧରଇଦବା କହିବା ଚାଲ।
ଆଇସ୍କ୍ରିମ ଦିଆ ହୋଉଥିବ ମାନେ ଦିଇ ସାଇଟି ରେ ଦିଆ ହୋଉଥିବ ମଝିରେ ଥିବେ ରାସ୍ତା ଇଏ ହେଇଥିବ। ତମେ ଯଦି ଚାହିଁବ ସେଇଠୁ ହାତ ଗୋଳେଇକି ବି ଆଣିପାରିବ।
ଓହୋ ମୁଁ ମାନେ ହାତ ଗଳିକି ଆଇସ୍କ୍ରିମ୍ ମାଗିକି ଆଣିପାରିବି।
ହଁ।
ଆଉ ସେଠି ଯ ଯୋଉ ଖାଇବା ଆପଣ କହିଲେ ଭାତ ଡାଲମା ମିକ୍ସ ତରକାରୀ ଯୋଉ ଖିରି ହେଇଥାଏ ଆଉ ଟିଫିନ ବି ହେଇଥାଏ ବ ସିଙ୍ଗାରିକା ସେଠି ସେ ମାନେ ସେଠି ବି ବୋହୁତ ଲାଇନ ହେଇଥିବ ତ?
ହଁ ଲାଇନ ଦିଆହେଉଚି।
ସେଠି କଣ ଗୋଟେ ଷ୍ଟଲ୍ ହେଇଥାଏ ନା ଦିଇ ଦଶ
ନାଇଁ ନାଇଁ ସେମିତି ଆଠ ଦଶଟା ଖଣ୍ଡେ ହେଇଥିବ ନା।
ହଁ କାରଣ ବୋହୁତ ଲୋକ ଭଦ୍ରକରେ ରାମ ନବମୀ ମାନେ ବୋହୁ ବୋହୁତ ପ୍ରସିଦ୍ଧ ତ ମାନେ ଯେ ହଁ ବୋହୁତ ଲୋକ ଯାଉଥିବା ନା ଏମିତି ଗୋଟେ ଷ୍ଟଲ କଲେ କିଛି ମାନେ ଲାଭ ନାହିଁ ମାନେ ଆଉ ସମସ୍ତେ ପ୍ରସାଦ ଠିକ୍ ସେ ସେବନ କରିପାରିବେନି ବୁଝିଲେ କି ନହିଁ? ସେଥିପାଇଁ ଦଶ ବାରଟା ଷ୍ଟଲ କଲେ ସମସ୍ତେ ସୁରୁଖୁରୁରେ ଖାଇବେ। ଆଉ ଜଲଦି ବି ଖାଇକି ସମସ୍ତେ ଫାଙ୍କା ହେଇଯିବେ। ଠାକୁରଙ୍କ ପାଖରେ ବି ବହୁତ ଗହଳି ହୋଇଥାଏ।
ପ୍ରବଳ ଗହଳି।
ଅ ଏମିତି ସାଧାରଣ ସାଧାରଣ ଦିନ ମାନଙ୍କରେ ଆ ରାମ ନ ରାମଙ୍କ ଯୋଉ ମନ୍ଦିର ଅଛି, ରାମ, ଲକ୍ଷ୍ମଣ, ସୀତ ତା ଆଉ ହନୁମାନଙ୍କ ମନ୍ଦିର ଗୋଟେ ଅଲଗା ଆଉ ଗଣେଶଙ୍କ ମନ୍ଦିର ନା ଆଉ କୋଉ ମନ୍ଦିର ଅଛି।
ନାଇଁ ନାଇଁ ସେଇଠି ରାମ ଲକ୍ଷ୍ମଣ ହନୁମାନଙ୍କ ଏକାଠି ମନ୍ଦିର ଅଛି।
ଓହୋ ସେଇ ମନ୍ଦିରରେ ମାନେ ସାଧାରଣ ଦିନ ମାନଙ୍କରେ ବି କଣ ଭିଡ ହୁଏ।
ନାଇଁ ନାଇଁ ସାଧାରଣ ଅଳ୍ପ ଲୋକ ସେଠି ବି ଦିଆ ହୁଏ ଅରୁଆ ଅର୍ଣ୍ଣ।
ହଁ ସେଠି ବି ଆରୁ ଆନ ଦିଆ ହୁଏ ନା ତାହେଲେ ଭଲ କଥା ଏଇ। ଏଟା ହେଲା ମାନେ ସାଧାରଣ ଦିନ ମାନଙ୍କରେ ଯାହାହଉ ଭିଡ ହୁଏନି ଏତେ। ମୁଁ ସେଦିନ ବି ଯିବି ଯଦି ଟିକେ ଦର୍ଶନ ନକରି ପାରିଲି ଆପଣଙ୍କ ଘରେ ଦି ଚାରି ଦିନ ରହିବି। ଆଉ ଟିକେ ଭଲସେ ରାମଙ୍କୁ ଦର୍ଶନ କରିକି ଆସିବି ବୁଝିଲେ ତ।
ହଉ ହଉ।
ହଁ ଆପଣଙ୍କୁ ମୁଁ ଆଗୁତୁରା କିନ୍ତୁ କହିଦଉଛି ମୁଁ ଟିକେ ସେତେବେଳେ ଖାଏନି ତ ମୋ ପାଇଁ ଟିକେ ସାଧା କରିବେ।
ହଉ ହଉ।
କାହିଁକଣନା ମୁଁ ଟିକେଏ ମାନେତ ଠାକୁରଙ୍କୁ ସେଥିପାଇଁ କହିଲି। ଜୀବନରେ ଯେତେ ଦୁଃଖ ଅଛିସ ଠାକୁରଙ୍କୁ ହିଁ ମାନେ ସାହା ଭରସା ହେଇ କି ଚଳିଲେ ଠାକୁର ହିଁ ହଁ ଆପଣ ବି ତ ମାନୁଥିବେ।
ହଁ।
ସେଇଆ ହିଁ କହିଲେ ମାନେ ଠାକୁରଙ୍କ ସେ ସେଥିପାଇଁ ମୁଁ ଟିକେ ଖିଆ ପିଇବା ଟିକେ କମ୍ କରେ ସେତେବେଳେ କମ୍ କରେ କଣ ଏଇ ତ ନର୍ମାଲ ଜିନିଷ ଖାଏନି। ଦେହ କିଛି ଖରାପ ହୁଏନି ଠାକୁରଙ୍କ ନାଁରେ ଯେହେତୁ ମୁଁ କରୁଛି ଦେହ ଜମା ବି ମୋର ଖରାପ ହୁଏନି ସେତେବେଳେ ମତେ କିନ୍ତୁ ଟିକେ ଦୁର୍ବଳ ହୁଁ ଆପଣ କେବେ କରନ୍ତି ଓଷା?
ହଁ ମୋ ଓଷା ହୁଏ ମୋର ଶିବଙ୍କ ଚତୁର୍ଦ୍ଦଶୀ କରେ। ଆଉ ସଂକ୍ରାନ୍ତିରେ ହୁଏ ଆମ ଗ୍ରାମ ଦେବତୀ ଙ୍କ ପାଇଁ ସେଟା ବି କରେ।
ହଁ ହଁ ମୁଁ ବହୁତ ଥର ଭାବିଲିଣିି ଚତୁର୍ଦ୍ଶୀ କରିବି ବୋଲି କେବେ କିନ୍ତୁ ଭଗବାନ ସୁଯୋଗ ଦଉନାହାନ୍ତି। ହଉ ଛାଡ଼ନ୍ତୁ ମୁଁ କେବେ ଦେଖି କଣ ହଉଛି ଆପଣଙ୍କୁ ଯେବେ ଯିବି ଆପଣଙ୍କୁ କହିକି ଯିବି ହେଲା।
ହଉ ହଉ।